ହ୍ୟାଲୋ।
ଆଜ୍ଞା ଆମେ ଆଜ୍ଞା ମୁଁ ଆଉ ମୋର ସାଙ୍ଗମାନେ ଭୁବନେଶ୍ଵରର କିଛି ଜାଗା ବୁଲିବାକୁ ଚାହୁଁଥିଲୁ?
ଆଚ୍ଛା।
ହଁ ହୁଁ ଆମେ ସେଠାରେ ଟିକେ ଏଞୟ କରିବା ସହ ଭଗବାନଙ୍କର ଦର୍ଶନ କରିବାକୁ ଚାହୁଁଛୁ। ତ ଆପଣ ମୋତେ କିଛି ଜାଗା ସଜେଷେ କରିପାରିବେ?
ଦେଖନ୍ତୁ। ହୁଁ ହୁଁ। ଆପଣ ଯଦି ଚାହିଁବେ ଆପଣ ଲିଙ୍ଗରାଜ ମନ୍ଦିର ବି ଯାଇପାରିବେ।
ଆଜ୍ଞା।
ହଁ ସେଠିକୁ କେମିତି ଯିବାକୁ ହୁଏ ଆପଣଙ୍କୁ ଜଣାଅଛି ତ?
ଆଜ୍ଞା।
ଆପଣ ଙ୍କୁ ଘରଟା ଷ୍ଟେସନ ପାଖ ହବ ନା ବସ୍ ଷ୍ଟାଣ୍ଡ ପାଖ ହବ?
ଷ୍ଟେସନ ପାଖ ହବ।
ଦେଖନ୍ତୁ ଆପଣ ଯଦି ଟ୍ରେନ୍ ବି ଯିବେ ଆପଣଙ୍କ ପାଇଁ ସୁବିଧା ହେବ ବହୁତୁ। ଆପଣ ପର୍ସନାଲ୍ ଗାଡ଼ି କରିକି ଯିବେ ନା। ଏଇ ଲୋକାଲ ଯାତ୍ରାରେ ଯିବା ପାଇଁ ଚାହୁଁଛନ୍ତି?
ଆମେ ଲୋକାଲ ଟ୍ରେନେ ଯିବୁ ଲୋକାଲ ରେ ଯିବାକୁ ଚାହୁଁଛୁ।
ତା ନାଇଁ ଠିକ୍ ଅଛି ଆପଣଙ୍କ ଟ୍ରେନଯଉ। ତ ସେଠି ଆପଣଙ୍କର କମ୍ ଖର୍ଚ୍ଚ ବି ହବ। ତ ଆପଣ ଯଦି ଚାହିଁବେ ଆପଣ ଟ୍ରେନେରେ ବି ଯାତ୍ରା କରିପାରିବେ।
ଆଜ୍ଞା।
ତ ଅମ୍। ଆପଣ ଲିଙ୍ଗରାଜ ମନ୍ଦିର ବୁଲିପାରିବେ। ଏକ କାମ୍ର ମାନ ଅଛି ସେଠି ବୁଲିପାରିବେ।
ଆଜ୍ଞା।
ଆପଣ ଅମ୍ ଯଦି ଏଞଜୟମେଣ୍ଟ ପାଇଁ ଯିବାକୁ ଚାହୁଁଛନ୍ତି ତାହେଲେ ଆପଣ ୱାଣ୍ଡ୍ରାଲ ୱାଟର ପାର୍କ ଯାଇପାରିବେ।
ଆଜ୍ଞା।
ନା ଏମିତି ବହୁତୁ ଜାଗା ଅଛି। ତ ଆପଣ ଯଦି ଚାହିଁବେ ଅୟୀ ଐତିହାସିକ ସ୍ଥାନକୁ ଯିବା ପାଇଁ ତାହେନେ ଖଣ୍ଡଗିରି ଅଛି। ଖଣ୍ଡଗିରି, ଉଦୟଗିରି। ଏମିତି ବହୁତୁ ଜାଗା ଅଛି। ତ ଆପଣ ସେଠି ଆରାମେସେ ଯାଇକି ବୁଲିପାରିବେ।
ଆଜ୍ଞା। ଆଉ ଭୁବନେଶ୍ଵର ଆଖପାଖର ଆଉ କୌଣସି ଜାଗା ଅଛି ଯୋଉଠି ଆମେ ବୁଲିପାରିବୁ?
ଦେଖନ୍ତୁ ସେମିତି ହେଲେ ଆପଣଙ୍କ ପାଇଁ ଭଲ ଆପଣ ଯେହେତୁ ଟ୍ରେନ ଯାଉଛନ୍ତି ତ ସେଇ ଭୁବନେଶ୍ୱରରୁ ଟ୍ରେନ୍ ଧରିକି ଆପଣ ପୁରୀ ବି ଯାଇପାରିବେ। ଯେହେତୁ ବର୍ତ୍ତମାନେ ରଥଯାତ୍ରା ଆଗକୁ ଆସୁଛି
ଆଜ୍ଞା।
ଆପଣଙ୍କର କେବେ ଯିବାର ପ୍ଲାନିଂ ଅଛି?
ଆମର ରଥଯାତ୍ରା ର କିଛି ଦିନ ପୂର୍ବରୁ ହିଁ ଆମର ପ୍ଲାନିଂ ଅଛି।
ଆଚ୍ଛା ତା ହେନେ ଆପଣ ଆପଣ ରଥଯାତ୍ରା ଟାଇମିରେ ବି ଯାଇପାରିବେ ତ ହ ସେଠି ବହୁତ ଭଲସେ ଦର୍ଶନ କରିବେ ଭଗବାନଙ୍କୁ।
ଆଜ୍ଞା।
ଆ ବହୁତ ଭିଡ଼ ହୁଏ ଆଉ ଆପଣ ଆପଣଙ୍କ ସୁରକ୍ଷା ଦେଖିକି ଯିବେ।
ଆଜ୍ଞା।
ଏସବୁ ଆଉ ଆପଣ ଯଦି ଆପଣଙ୍କୁ ପୁରୀ ଯାଇତେ ହୁଏ ଦେହେଲେ ଆପଣ ଯଦି ଗୋଟେ ଦିନ ରହିବାର ପ୍ଲାନିଙ୍ଗି କରୁଚନ୍ତି, କିମ୍ବା ଯଦି ଆପଣ ସେଇଦିନ ଯଦି ଯାଇଙ୍କି ସେଦିନ ଆସିବା ପାଇଁ ଚାହୁଁଚନ୍ତି। ତାହେନେ ଆପଣ ଟ୍ରେନ୍ ରେ ଯାଇକି ସେଦିନ ରିଟର୍ଣ୍ଣ କରିପାରିବେ।
ଆଜ୍ଞା।
ଯଦି ଆପଣ ଆପଣ ରହିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଫାଷ୍ଟ ସେଠି ପହଞ୍ଚିକି ଗୋଟେ ରୁମ୍ ଖୋଜିବା ପାଇଁ ହେବ। ଆପଣ ରୁମ୍ ହୋଟେଲ ରୁମ୍ ଖୋଜିକି ରହିବେ।
ଆଜ୍ଞା।
ତ ଆପଣ ଅ ଫ୍ରେଶ ହେଇକି ଆସିପାରିବେ ରଥଯାତ୍ର ଦେଖିବା ପାଇଁ।
ଆଜ୍ଞା।
କାହିଁକିନା ସେଠି ବହୁତ ଭିଡ଼ ହୁଏ ଆ ଆଜ୍ଞା ଦେଖିପାରିବେ।
ଆମେ ଗୋଟେ ଦିନର ଏଠି ରହିବାକୁ ଚାହୁଁଛୁ।
ହଁ ତାହେଲେ ଠିକ ଅଛି ଆପଣ ସେଠ ଲ ରୁମ୍ ଦେଖିକି ଗୋଟେ ଦିନ ରହିକି ବୁଲିକି ଆସିପାରିବେ।
ଆଜ୍ଞା।
ତ ଆପଣଙ୍କ ପୁରୀ ଯାଇଛନ୍ତି ନା ଯାଇନାହାନ୍ତି।
ଆମେ କେବେ ଯାଇନାହୁଁ କି ଆମର କୌଣସି ଉଁ କେବେ ବି ଆମେ ସେଠି ଯାଇନାହୁ ପୁରୀ।
ଦେଖନ୍ତୁ ଆପଣ ଆପଣଙ୍କର ତ ଭଲ ଭାଗ୍ୟ କେତେଟି ରଥଯାତ୍ରା ଯାଉଛନ୍ତି ଦେଖିବା ପାଇଁ। ଆ ଜଉନନଙ୍କୁ ତାେଲେ ଠିକ୍ ଅଛି ଆପଣ ଅଲଗା ଯଦି ଜାଗାକୁ ଯିବ ଚାହୁଁଛନ୍ତି ତାହେଲେ ଆପଣ କୋଣାର୍କ ବି ଯାଇପାରିବେ ସେହି ପାଖରେ
ଆଜ୍ଞା।
ଅଳ୍ପ ଦୂର ହେବ ତ ଆପଣ ସେଠି କୋଣାର୍କ ବି ଯାଇପାରିବେ।
ଆଜ୍ଞା।
ସେଇଟା ଐତିହାସିକ ସ୍ଥାନ ଗୋଟେ ଅ ଆପଣ ସେ ଟିକେ ବି ଯାଇଛନ୍ତି ନା ଯାଇନାହାନ୍ତି?
ଆମେ ଯାଇନାହୁ ସେବେଠୁ
ତାହିଁ ଆପଣ କୋଣାର୍କ ବି ଯାଇପାରିବେ। ଅ ସେଠି ଚନ୍ଦ୍ରଭାଗା ବି ଅଛି ଆପଣ ଭୁଲିପାରିବେ ଆପଣ ଯଦି ପୁରୀ ବି ଯାଆନ୍ତୁ ଯଦି ଆପଣଙ୍କର ଯେ ଗୋଟେ ଦିନ ରହିବାର ପ୍ଲାନିଂ ଅଛି। ତାେଲେ ଆପଣ ସନ୍ଧ୍ୟାବେଳେ ବିଚ୍ ପାଖରେ ଯାଇକି ଅ ମଜା ନେଇପାରି
ଆଜ୍ଞା ଆମେ ସେ ର ରହିବାର ସେଠି ସୁବିଧା ହବ ନା?
ପୁରୀ ରାର
ଆଜ୍ଞା।
ହଁ ଆପଣ ଆପଣଙ୍କ ଆପଣ କେତେ ବଜେଟ୍ ଭିତରେ ତଥାପି ରହିବା ପାଇଁ ଚାହୁଁଛନ୍ତି? ଆପଣ ଆପଣ ଆପଣ କେତେ ଜଣ ଯିବେ?
ଆମେ ପାଞ୍ଚ ଜଣ ଯିବାର ପ୍ଲାନିଂ କରିଛୁ।
ତାପରେ ଯଦି ପାଞ୍ଚ ଜଣ ଯିବାର ଅଛି ତାହେଲେ ଆପଣ ଗୋଟେ ଭଲ ରୁମ୍ ନେଇଯିବେ।
ଆଜ୍ଞା।
ଦେଖନ୍ତୁ ଭଲ ରୁମ୍ ଗୋଟେ ପାଖାପାଖି। ହଜାରେ ବାରଶହ ଭିତରେ ପଡ଼ିଯିବ ଆପଣଙ୍କୁ।
ଆଜ୍ଞା।
ଯଦି ଆପଣ କମ୍ ବଜେଟ୍ ଭିତରେ ଯିବାକୁ ଚାହୁଁଛନ୍ତି। ହେଲେ ରହିବାକୁ ଚାହୁଁଛନ୍ତି ରୁମ ରେ ତାହେଲେ ଆପଣଙ୍କୁ ଛ ଛଅଶହ ସାତ ସ ଭିତରେ ବି ରୁମ୍ ମିଳିଯିବ କିନ୍ତୁ ଆପଣ ଏତେ ଜଣ ସେଠି ରହିପାରିବେନି ହ ତ ଆପଣ ସେ ହଜାର ବାରଶ ଭିତରେ ରୁମ୍ ନେଇକି ଆରାମସେ ରହିପାରିବେ।
ଆମକୁ ଦୁଇଟି ରୁମ୍ ନେବାକୁ ପଡିବ।
ଆଜ୍ଞା ଯଦି ଆପଣ କମ ବଜେଟ ମାନେଛଅଶହ ସାତଶହ ଭିତରେ ରହିବା ପାଇଁ ଚାହୁଁଛନ୍ତି ଆଉ ଆପଣ ଯଦି ସମସ୍ତେ ଗୋଟେ ରୁ୍ରେ ରହିବାକୁ ଚାହୁଁଛନ୍ତି ତାହେଲେଣ। ଆପଣଙ୍କୁ ଗୋଟେ ଭଲ ରୁମ୍ ଆଉ ବଡ଼ ରୁମ୍ ନେଇତେ ପଡ଼ିବ।
ଆଜ୍ଞା ମନ୍ଦିରର ଆଖପାଖରେ ଆମକୁ ରୁମ୍ ମିଳିବ କି?
ଆଜ୍ଞା ଆପଣ ସେଇଠି ରୁମ୍ ଖୋଜିବେ ତ ବହୁତ। ଅ ଫେକ୍ ଲୋକମାନେ ଅଛନ୍ତି ବି ଏମିତି ଆପଣଙ୍କୁ ନେଇଯିବେ। ବହୁତ ପଇସା କହିବେ କିନ୍ତୁ ଆପଣ ଦେଖି ଚାହିଁକି ରୁମ୍ ନେଇପାରିବେ।
ଆଜ୍ଞା। କୋଣାର୍ କୋଣାର୍କ ସେଇ ମନ୍ଦିରର ପାଖ ପୁରୀ ମନ୍ଦିରରୁ ପାଖର ହବ କି?
ସେଇଟା ମିନିମମ୍ ଆପଣଙ୍କୁ। ଦିଶହ ତିନିଶହ କିଲୋମିଟର ପାଖାପାଖି ହବ ଡିଷ୍ଟାନ୍ସ ଟା।
ଆଜ୍ଞା।
ଆପଣ ସେଠିକି ଯାଇପାରିବେ ଆଉ।
ଆଜ୍ଞା।
ସେଠି ବହୁତ୍ କଳାକୃତି ତ ମନ୍ଦିର ସେଇଟା।
ଆଜ୍ଞା।
ତ ଆପଣ ବହୁତ ସେଠି ଐତିହାସିକ ଜିନିଷ ବି ଦେଖିବା ପାଇଁ ପାଇବେ।
ଆଜ୍ଞା।
ପାଖରେ ସେଠି ଚନ୍ଦ୍ର ଭାଗ ବ ବି ଅଛି ଆପଣ ସେଠି ବି ଯାଇକି ବୁଲିକି ଆସିପାରିବେ।
ଆଜ୍ଞା।
ଆପଣ ଯଦି ଚାହୁଁଛନ୍ତି ଆ ସେଠି ଯଦି ଆପଣ ଚାହିଁବେ ତ ଆପଣ ସେଠି ଆ ଯେମିତି ଗୋଟେ ଟ୍ରିପ୍ ପି ମାନେ କ୍ୟାମ୍ପ କରିକି ରହି ରହିପାରନ୍ତି ତ ଆପଣ ସେଠି ରହିପାରିବେ ବି ସେମିତି ସାଙ୍ଗମାନଙ୍କ ସହିତ। ଆଉ ମ୍ ଆପଣ ସେଠି ଭୋଜି ବି କରିକି ଖାଇପାରିବେ କଣା ପ ପାଖରେ।
ଆଜ୍ଞା। ର ରଥଯାତ୍ରାରେ ଲୋକ ବହୁତ ଭିଡ ହେବେ କି?
ଆଜ୍ଞା ସେଠୀ ବହୁତ ଭିଡ ହୁଏ ଲୋକ। ଆଉ ସେଠୁ ବାହାରୁ ବି ଲୋକ ଆସନ୍ତି ଓଡ଼ିଶା ବାହାରୁ। ଆ ତ ସେଥିପାଇଁ ବହୁତ ଭିଡ ହୁଏ।
ଆଜ୍ଞା। ରଥ ରଥଯାତ୍ରାରେ ଯିବାକୁ କୌଣସି ଅସୁବିଧା ନାହିଁ ତ?
ଆପଣ କିନ୍ତୁ ଭଲସେ ଯଦି ଆପଣ ଆପଣ ଏବେ ବର୍ତ୍ତମାନ ଗ କଣ କରୁଛନ୍ତି?
ବର୍ତ୍ତମାନ ତ ଆମେ ବର୍ତ୍ତମାନ ତ ମୁଁ ପାଠ ପଢୁଛି।
ତ ଆପଣ ଯେହେତୁ ଦେଖନ୍ତୁ ଗୋଟେ ଷ୍ଟୁଡେଣ୍ଟ ତ ଆ ମତେ ଲାଗୁନି ଆପଣ ଠିକ୍ ସେ ଭଗବାନଙ୍କୁ ଦର୍ଶନ କରିପାରିବେ କାହିଁକି ନା ସେଠି ବହୁତ ଭିଡ ହୁଏ ଆପଣ ଯଦି ଅ କାହିଁକି ନା ଆପଣ କେବେ ଯାଇନାହାନ୍ତି ନା ପୁରୀ ତ ଆପଣ ଭଲସେ ଦର୍ଶନ କରିପାରିବେ ନାହିଁ। କାହିଁକିନା ସେଠି ବହୁତ ଭିଡ଼ ହୁଏ। ଆପଣ ଯେହେତୁ ଗୋଟେ ଜଣେ ଛୋଟ ଛୁଆ ତ ଆପଣ ସେଠି ଭଲସେ ଦର୍ଶନ କରିପାରିବେନି। ଯଦି ଆପଣ ରଥଯାତ୍ରା ପୂର୍ବରୁ କି ପରେ ଯିବେ ତାହାେଲେ ମନ୍ଦିର ଭିତରେ ଆପଣ ଆରାମସେ ଦର୍ଶନ କରିପାରିବେ। ସେଇଠି ବହୁତ ଗୁଡ଼ା ବେରିଗେଟ୍ ଅଛି ଆପଣ ସେ ବ୍ୟାରଗେଟେରେ ପୁରା ଲାଇନ୍ ଦେଇକି ଆପଣଙ୍କୁ ଯାଇତେ ହେବ।
ଆଜ୍ଞା।
ଆପଣ ସେଇଠି ଯାଇକି ଭିତରକୁ ସେଇ ମନ୍ଦିର ଭିତରେ ବି ବହୁତ ଭିଡ ହୁଏ କିନ୍ତୁ ରଥଯାତ୍ରାରେ ଅଧିକ ଭିଡ ହୁଏ ବହୁତ ମାତ୍ରାରେ ତ ଆପଣ କଣ ଚାହୁଁଛନ୍ତି? ର ରଥଯାତ୍ରାରେ ଯିବା ପାଇଁ ନା ନର୍ମାଲ ଦିନରେ ଯିବା ପାଇଁ?
ରଥଯାତ୍ରାରେ ଯିବା ପାଇଁ ଚାହୁଁଛୁ ହେଲେ ଏତେ ଭିଡ ହବ ଯଦି ଆମକୁ ଅସୁବିଧା ହବ ଯିବା ପାଇଁ।
ଆଚ୍ଛା ଆପଣ ଆପଣ ଭୁବନେଶ୍ୱର ରୁ ବୁଲିକି ତାପରେ ଆପଣ ପୁରୀ ଯାଇପାରିବେ।
ଆଜ୍ଞା ଭୁବନେଶ୍ୱରରେ ଆଉ କୌଣସି ଜାଗା ବୁଲି ହବ କି?
ହଁ ଆହୁରି ବହୁତ ଜାଗା ଅଛି ସେଠି ବୁଲିବା ପାଇଁ ଏମିତିରେ ବି ସେଠି ବହୁତୁ ସପିଂ ମଲ୍ ଅଛି ଆପଣ ଯଦି ଚାହିଁବେ ତାହେଲେ ସେଠୁ କିଣାକିଣି ବି କରିପାରିବେ।
ଆଜ୍ଞା।
ସେଠି ଗୋଟେ ଏକ ନମ୍ବର ମାର୍କେଟ୍ ଅଛି ସେଠି ଆପଣଙ୍କୁ ବହୁତ୍ କମ୍ ପଇସାରେ ଭଲ ଜିନିଷ ବି ମିଳିପାରିବ ଭଲ କଲେକ୍ସନ ଅଛି।
ଆଜ୍ଞା। ଆ ଭୁବନେଶ୍ଵରରେ ନନ୍ଦନକାନନ ଅଛି ବୋଲି ଆମେ ଶୁଣିଥିଲୁ ସେଠି ଯିବାଟା ସୁବିଧା ହବ କି?
ହଁ ସେଠି ଆପଣ ନନ୍ଦନକାନନ ଆପଣ ଯାଇପାରିବେ ସେଠି ତ ଏମିତିରେ ବି ଗମେଣ୍ଟ ବସ୍ ଚଳାଚଳ ହୁଏ ତ ଆପଣ ଗମେଣ୍ଟ ବସ ରେ ବି ଚାହିଁକି କମ୍ ପଇସା ଖର୍ଚ୍ଚ କରିକି ଆପଣ ଯାଇକି ସେଠି ବି ବୁଲିପାରିବେ। ଆ ନନ୍ଦନକାନନ ନେ ଆପଣ ବହୁତ ଜିନିଷ ଦେଖିବ ଦେଖିବା ପାଇଁ ପାଇବେ ବହୁତ ଜୀବଜନ୍ତୁ ପ୍ରାଣୀ ସବୁ
ଆଜ୍ଞା। ନନ୍ଦନକାନନ ଗଲେ ଆମର ବେଶୀ ବଜେଟ ଖର୍ଚ୍ଚ ହବ କି?
ଦେଖନ୍ତୁ ଆପଣ ଯଦି ଭୁବନେଶ୍ୱରରେ ସବୁ ଜାଗା ବୁଲିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ବଜେଟ୍ ମାନେ ବେଶୀ ପଇସା ଖର୍ଚ୍ଚ ହେବ। ବହୁତ ପଇସା ଲାଗିବ କାହିଁକି ନା ଯେହେତ ତୁ ସେଇଟା ସ୍ମାର୍ଟ ସିଟିଟା ତ ଖର୍ଚ୍ଚ ବେଶୀ ହେବ ଆଉ ସେଇଠି ବହୁତ ଲୋକମାନେ ଠକାମିରେ ବି ପଡ଼ନ୍ତି କାହିଁକିନା ବହୁତ ଯଦି ଆପଣ ଅଟୋରେ ଟ୍ରାଭେଲ୍ କରିବେ। ତ ଆପଣଙ୍କୁ ମ୍ ବହୁତ ଅଟୋ ବାଲା ମାନେ ଆ ଅଧିକ ବଜେଟ୍ କହିକି ଆ ନେଇଯିବେ।
ଆଜ୍ଞା।
ସେଇଟି ସେଥିପ୍ରତି ସତର୍କ ଥିବେ ତ ଆପଣ ଯଦି ଚାହିଁବେ ଗର୍ମେଣ୍ଟ ବସ୍ ରେ ବି ଟ୍ରାଭେଲ୍ କରିକି ସବୁ ଜାଗା ବୁଲିପାରିବେ।
ଆଜ୍ଞା ଗମେର୍ଣ୍ଟ ବସରେ ଯିବା ଟା ହିଁ ସୁବିଧା ହବ।
ଆଜ୍ଞା।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣ ଯେହେତୁ କଥା କହିଥିବାରୁ। ଆଜ୍ଞା।